ହୁଁ ହ୍ୟାଲୋ ଉଁ ବଶ୍ଚି। ଆଜ୍ଞା ଆପଣ?
ହଁ ମୁଁ ସକାଳେ ମାନେ ଏବେ ଖରା ଯୋଉ ହଉଚି। ସକାଳେ ହିଁ ଦଶଟା ଏଗାଟା ବେଳେ ପଖାଳ ଖାଇ ଦେଇଥିଲି ଯେ ଏବେ ଯାଏ ଖାଇନି।
ଆଚ୍ଛା ଆଚ୍ଛା ଆଚ୍ଛା ଅ ଖରା ଆଜି ହଉଚି ଆଜି ଏପଟେ ବର୍ଷା ଉଠେଇଚି।
ଆଛା ନା ଏପଟେ ନାଇଁ ଆମର ଏପଟେ ବହୁତ ଖରା କାଲି ବର୍ଷା ହୋଉଥିଲା। ମାନେ ବେଶୀ ବି ଜୋରେ ହଉନଥିଲା ବାସ୍ ଏମିତି ଝିପ୍ ଝିପ୍ ପକେଇଲା ସେଇଥି ପାଇଁ ଇମ୍ୟୁନିଟି ତ ବହୁତ ହୋଉଚି ତ ଗରମ ବି ବୋହୁତ ହୋଉଚି।
ଆମର ଯେ ସେ ଦିନ ବର୍ଷା ଯୋଗୁ ଥଣ୍ଡା ଲାଗୁନି ସେଇ ଇମ୍ୟୁଡିଟି ରୁ ଏମିତି ହଉଚି। ଗରମ ଗରମ।
ହଁ।
ଆଉ ସକାଳେ ପଖାଳ ସହିତ କଁ ଖାଇଥିଲେ?
ପଖାଳ ଆଳୁ ଚକଟା ତାପରେ ବରା ଆଉ ପୋଟଳ ଭ ଯା ସବୁ ଏମିତି ଭଜା ଭଜି ଆଉ।
ଉଁ ହୁଁ ଆମର ମାନେ ଜଏଣ୍ଟ ଫ୍ୟାମିଲି ତ ସମସ୍ତେ ମିଶିକି ଏକାସାଙ୍ଗେ ମାନେ ଏବେ ଚାରି ପାଞ୍ଚ ଦିନ ହେଲାଣି କଣ୍ଟିନିଉ ସେୟା ହିଁ ଚାଲିଛି ମାନେ ଉଠୁଚୁ ଦଶଟା ଏଗାରଟା ବେଳେ ହିଁ ପୁରା ପଖାଳ ଖାଇଦେଇକି ଶୋଇ ପଡୁଛନ୍ତି ଏତେ ଗରମ ହୋଉଚି।
ହଁ ଗରମରେ ବି ଆଉ କିଛି କରିବାକୁ ଇଚ୍ଛା ହଉନଥିବ।
ସେଇ ତ, ସେଇଟା ସେଥି ପାଇଁ ବ୍ରେକ୍ ଫାଷ୍ଟ ଲଞ୍ଚ ଦିଟାକୁ ହିଁ ହେଇଯାଉଛି ଆଉ ଇଚ୍ଛା ହୋଉନି ମାନେ ଦଶଟା ବେଳେ ବି ଖାଇଦେଲା ପରେ ଆଉ ଇଚ୍ଛା ହଉନି ଗୋଟେ ଦିଟାକୁ ଖାଇବାକୁ, ସେଇଟା ହିଁ ହେଇଯାଉଛି ହଁ।
ଖାଳ ପଖାଳ ଖାଇଲେ ଟିକେ ଭୋକ ଡେରିରେ ଲାଗେ।
ହଁ ତ ଖାଇକି କାଳେ ଶୋଇ ପଡିଲେ ଗୋଟେ ନିଦ ହୋଉଛି, ହେ ନିଦା ଆଉ ବି ଆଉ ଭାଙ୍ଗୁନି।
ଆଛା ଆଛା, ଆଉ ସମସ୍ତେ ଭଲ ଅଛନ୍ତି ଘରେ?
ହଁ ତମେ ଭଲ ଅଛ?
ଆଜ୍ଞା ଆଜ୍ଞା।
ହଁ ଆଉ, ହଁ କୁହନ୍ତୁ।
ରଜର କଣ
ରଜରେ ମାନେ ସେମିତି ଆମର ତ ଗାଁ ରେ କେହି ନାହାନ୍ତି, ଗାଁରେ ଆଗୁରୁ ବଡ ବାବା ବଡ ମାମା ରହୁଥିଲେ। ତ ସିଏ ଏବେ ପଳେଇ ଆସଛନ୍ତି, ସମସ୍ତେ ଏଇଠି ତ ଏଇଠି ଯାହା ସେଲିବ୍ରେସନ ହବ ତାପରେ ଡ୍ରେସ୍ ବି କେବେ ଗୋଟେ ଭାବୁଥିଲି ମାନେ ଏଇ ଏବେ ୟାର ଭିତରେ ହିଁ କେବେ ଗୋଟେ ଯାଇକି ଡ୍ରେସ ନେଇ ଆସିବା ଆଉ।
ଆଚ୍ଛା ଆଚ୍ଛା କଣ କିଣିବେ ଭାବିଛନ୍ତି?
ଭାବିଛି ଜିନ୍ସ କିଣିବି, ଦେଖିବା କଣ ହଉଛି ସେଠି ଗଲେ ଦେଖିକି ଭଲ ଅପସନ ଦେଖିକି କିଣିବି ଆଉ।
ହୁଁ ହୁଁ।
ଆଉ ଆପଣ ଡ୍ରେସ୍ କିଣି ସାରିଲେଣି ରଜ ପାଇଁ?
ହଁ ହଁ।
ହୁଁ କଣ କରୁଛନ୍ତି?
ଗୋଟେ ସେଟ୍ କରିଛି କୁର୍ତ୍ତା ସେଟ, ଗୋଟେ ଟପ୍। ଜୀନ୍ସ୍ ଆଉ ଗୋଟେ କୁର୍ତି, ଶର୍ଟ କୁର୍ତି।
ହୁଁ ଭଲ ତିନି ଦିନକୁ, ପୁରା ଆଉ ପୁରା ଭଲ ଆଉ।
ହଁ ହଁ।
ହୁଁ ଆଉ ମାନେ ରଜରେ ଆପଣ ଏମିତି ଗାଁକୁୁ ଯାଆନ୍ତି ନା ଘରେ ହିଁ?
ଆମର ଥାଏକି ଆମେ ସବୁ ଗାଁ କୁ ଯାଉ ମୁଁ ସବୁ ଦିଦି ମାନେ ବି ଆସନ୍ତି। ଆମେ ସେଉଠୁ ଗୋଟେ ଜାଗାକୁ ବୁଲିବାକୁ ଯାଉ ସବୁ ବର୍ଷ।
ଆଚ୍ଛା ହଁ।
ଏ ବର୍ଷ ଦେଖିବା କୁଆଡେ ଯାଉଛ ନା, ଆମେ ଭଉଣୀ ମାନେ ସବୁ ବନେଇଛୁ ମାନେ ଆମେ ଯୋଉ ଛୋଟ ଛୋଟ ଭଉଣୀ ମାନେ। ଆମେ ସବୁ ଯିବୁ ଗୋଟେ ଜାଗାକୁ ଏମିତି ଖାଇ ପିଇକି ଆସିବୁ। ତା ପରଦିନ ଯଦି କିଛି ହେଲା ମାନେ ବଡ ଦିଦି ମାନେ ଯଦି ନେଇକି କଲେ କଲେ ନହେଲେ ଘ ରହିବ।
ହଁ ଆମେ ଗୋଟେ ବର୍ଷ ଆମର ଆଗରୁ ଗାଁ କୁ ଯାଉ, ତାପରେ ଏବେ ଆମର ଗାଁ ରେ କଣ କହିଲ ମାନେ ମୋର ବଡ ଦିଦିଙ୍କର ସିଏ ତାଙ୍କର ଡେଲିଭରି ଟାଇମ୍ ରେ ତ ମୋ ବଡ ବାପା ବଡ ମାଆ ସମସ୍ତେ ପଳେଇଥିଲେ ତାଙ୍କ ଘରେ ସେ ବିଶାଖାପାଟନାମ୍ ସେ ବାହାରେ ରହନ୍ତି। ତ ତାଙ୍କ ପଳେଇଥିଲେ, ଗାଁ ଘର ସିଏ ହିଁ ରହନ୍ତି ଗାଁ ପୁରା ପାଖାପାଖି ଛଅ ସାତ ମାସ ପାଖାପାଖି ରହିଥିଲା ବନ୍ଦ ହେଇଗଲା। ତ ସେଇଠୁ କେମିତି କଣ ହେଇକି ମାନେ ଗାଁ ଘର ତ ହେ ମାନେ ସାପ ନାଗ ସା ପ ସେ ପୁରା ତାର ଅଣ୍ଡା ଦେଇ ଦେଇଥିଲା ତ ସେ ଛଅଶ ସେ ଓ ସେ ଛଅ ସାତ ମାସ ପରେ ଯେତେବେଳେ ଆସିଲେ ଗାଁକୁ ଆସି ମାନେ ଗାଁକୁ ଆସିକି ରହିବା କୁ ଆସିଲେ, ତ ଏମିତି କଣ୍ଟିନ୍ୟୁ ପାଞ୍ଚ ଛଅ ଦିନେ ଦି ତିନିଟା ସାପ ବାହାରିଲା। ତାର ସେଇଠି ହିଁ ସେ ରହୁଥିଲେ। ତ ସେଇଠୁ ଦେଖିକି ତାପରେ ଡରିକି ପୁରା ପଳେଇ ଆସିଲେ ସେବେଠୁ ଆମ ଗାଁ ଘର ବନ୍ଦ ଅଛି। ତ ଆଉ ଯାଇନୁ ହଁ।
କୋଉଠି ରହୁଛନ୍ତି?
ଏଇଠି ଆମର ଭୁବନେଶ୍ଵରରେ ଘର ଅଛି ତ ସେଇଠି ରହୁଛୁ ଆଉ।
ଆଚ୍ଛା, ଆଚ୍ଛା।
ହଁ। ହଁ ଆଉ ହଉଛି ଏ ରଜରେ ବି ସେୟା ଏଥରକ ଏଇଠି ହିଁ, ଏଇଠି ହିଁ ଆମର ଦେଇ ମୋର ଭଉଣୀ ମାନେ ସବୁ ମ୍ୟାରେଜ୍ କରି ଯାଇଛନ୍ତି, ତ ତାଙ୍କର ସେମାନେ ଆସିଛନ୍ତି ତାଙ୍କର ବି ଦିଇଟା ମାନେ ଦି ଟା ଭଉଣୀଙ୍କର ଦିଇଟା ଛୋଟ ଛୋଟ ବେବି ଅଛନ୍ତି ତ ସେ ତାଙ୍କୁ ନେଇକି ଆସନ୍ତି ଏଇଠି ହିଁ ତାଙ୍କ ସହିତ ଯାହା ସେଲିବ୍ରେସନ୍ ଆଉ।
ହୁଁ, ଆଉ ମୋ ଉପରେ ମୋ ଉପରେ ଛଅଟା ଭଉଣୀ। ତା ଭିତରୁ ଚାରି ଜଣ ବାହା ହେଇଯାଇଛନ୍ତି, ତାଙ୍କର ସାତ ଆଟା ଛୁଆ।
ହଁ, ହଁ, ହଁ।
ସବୁ ପଳେଇ ଆସନ୍ତି ରଜ ବେଳେ, ଅପା ତାଙ୍କର ଚାଟା ଛୁଆ। ବେ କୋଡେ ଆମର ଜଏଣ୍ଟ ଫାମିଲି ନା ସେଥିଲାଗି।
ଆମର ବି ଏଇଠି ଜଏଣ୍ଟ ଫ୍ୟାମିଲି ସମସ୍ତେ ଏକାଠି। ମୋର ଆମେ ମାନେ ମୋର ଉପରେ ତିନଟା ଭଉଣୀ। ତିନି ଜଣ ଯାକ ମ୍ୟାରେଜ୍ କରିଯାଇଛନ୍ତି। ତୋମର ଏବେ ମୁଁ ତାପରେ ମୋର ତଳେ ବି ଏମିତି ଦି ତିିନିଟା ଭଉଣୀ ଅଛନ୍ତି
ମୁଁ ସବୁଠୁ ସାନ ଘରେ।
ଆଚ୍ଛା, ଭଲ ସାନ ଗେହ୍ଲି ଆଉ।
ଉଁ, କିଛି ନୁହଁ ଖାଲି କାମ କରନ୍ତି ଆଉ କିଛି ନୁହଁ।
ହୁଁ, ହୁଁ। ମୋର ମାନେ ଘରେ ତିନି ଜଣ ଯାକ ଭଉଣୀ ତ ସେମାନେ ମ୍ୟାରେଜ୍ କରିଯାଇଛନ୍ତି। ଏବେ ମୋ ଉପରେ ସବୁ ରେସପନ୍ସବିଲିଟି ମାନେ ଏମିତି କଣ ଛୋଟ ମୋଟ କାମ ଦରକାର କଣ ଯାହାବି। ସବୁ ମୋରି ଉପରେ ରେସପନ୍ସବିଲିଟି।
ଏବେ ତୋମେ ଘରର ସବୁଠୁ ବଡ କହିଲେ ହେବ କାରଣ ସେମାନେ ତିନି ଜଣ ତ ବାହା ହେଇଯାଇଛନ୍ତି।
ହଁ ସେଇଟା ହିଁ ଆଉ ଆଉ ତ ଦଶ ପନ୍ଦ ମାନେ ଆଉ ଦଶ ଦିନ ଉଁ, ବାର ଦିନ ଖଣ୍ଡେ ରହିଲା ତାପରେ ଫେରେ ପୁଣି ସ୍କୁଲ୍ କଲେଜ୍। ଯିଏ ଯୁଆଡେ ଗଲା
ବା ମୋର ମୋର ଏଥରକ ଟୁଏଲଥ୍ ମୁଇଁ ସେ
ଆରେ ଏକ୍ଜାମ୍ ତାହେଲେ ଟୁଏଲଥ୍ ଏକ୍ଜାମ୍ ଦବ।
ତୋମର?
ମୋର ପ୍ଲସ୍ ଥ୍ରୀ ସେକେଣ୍ଡିୟର୍।
ଆଚ୍ଛା କୋଉଠି?
ବିଜେପି କଲେଜ୍।
ଆଚ୍ଛା, ଆଚ୍ଛା। ରେଭେନ୍ସା।
ଆଚ୍ଛା ହ। ନୁଆ ଆମର ମାନେ ପ୍ଲସ୍ ଥ୍ରୀ ପୁଣି ଚାଲ କଲେଜ୍। ମାନେ ଏମିତିରେ ଆମର ଏତ୍- ତିନି ମାସରେ ସେମିଷ୍ଟାର୍ ଦଉଛନ୍ତି। ଗୋଟେ ମାନେ ଛଅ ମାସ ଗ୍ୟାପ୍ ରେ ଗୋଟେ ଗୋଟେ ସେମିଷ୍ଟାର୍ ହବା କଥା ଆମର ଜାନୁଆରୀରେ ଏକ୍ଜାମ୍ ମାନେ ଜାନୁଆରୀରେ ଜଷ୍ଟ୍ ସେକେଣ୍ଡ୍ ସେମିଷ୍ଟାର୍ ଷ୍ଟାଟ୍ ହେଲା ମାର୍ଚ୍ଚରେ ସରିକି କୋର୍ସ ଏପ୍ରିଲ୍ ରେ ଏକ୍ଜାମ୍। ଏକ୍ଜାମ୍ ଏତେ ଖରାରେ ପୁରା ଯାଇକି ଏକ୍ଜାମ୍ ଦେଇକି ଆସିଲୁ ଫେରେ ପୁଣି ପୁଣି ଚାଲ ସରିଲା ଛୁଟି ଏବେ ପୁଣି ଏବେ ମା-ମାସେ ପାଖାପାଖି ଏବେ ଘରେ ଅଛୁ। ପୁଣି ଚାଲ କଲେଜ୍-କଲେଜ୍ ଲାଇଫ୍ କୁ ଚାଲ ଆଉ।
ହୁଁ। ତମର ବିଜେପି ରେ କଣ ତମେ ଯାହା ଇଚ୍ଛା ପିନ୍ଧିକି ଯାଇପାରିବ ନା ତମର ଅଛି ୟୁନିଫର୍ମ?
ନାଇଁ -ନାଇଁ ବିଜେପିରେ ୟୁନିଫର୍ମ ଅଛି ସବୁ ପିଲାଙ୍କ ପାଇଁ ୟୁନିଫର୍ମ। ହୁଁ।
ଆଉ ପୁରୀ ଯାଇଚ କେବେ?
ହଁ ଯାଇଥିଲି ଆର ବର୍ଷ ଯାଇଥିଲି।
ସେମ୍ ମୁଁ ବି ଯାଇଥିଲି ଆର ବର୍ଷ ବହୁତ୍ ମାନେ ମୁଁ ମାନେ ମୋର ଟ୍ୱେଲ୍ଥ୍ ରେ ମୁଁ ଭାବିଥିଲି ଏକ୍ଜାମ୍ ପୂର୍ବରୁ ଯିବି ପୁରୀ ଯିବି ବୋଲି। ତ ମୁଁ ଯାଇଥିଲି। ହଁ ଫେବୃୟାରୀ ଏକ୍ଜାମ୍ ଥିଲା ଜାନୁଆରୀ- ଫେବୃୟାରୀ ଫାଷ୍ଟ ହିଁ ଯାଇଥିଲି ଏକ୍ଜାମ୍ ମାନେ ଏକ୍ଜାମ୍ ରେ ଜଷ୍ଟ୍ ପାଞ୍ଚ୍ ସାତ ଦିନ ପୂର୍ବରୁ ହିଁ ଯାଇଥିଲି ପୁରୀ। ଏତେ ଗହଳି ଏତେ ଗହଳି ସେଇ ଟାଇମ୍ ରେ ପୁରୀର ଯଉ ଚାରିଟା ଦ୍ଵାର ଥାଏ ସବୁ ଯାକ ଖୋଲାଥିଲା। ଭାଇ ଏତେ ଗହଳି ମୁଁ ଠାକୁରଙ୍କୁ କଣ ଯିବି ଏକ୍ଜାମ୍ ପାଇଁ ଦେଖିବାକୁ ମାନେ ପୁରା ମୋର ଗୋଟ୍ ଗୋଟେ ଦିନ ହିଁ ପୁରା ସରିଗଲା ଏତେ ତିନି ଘଣ୍ଟା ପୁରା ଲାଇନ୍ ରେ ଠିଆ ହବାକୁ ପଇଲା ପୁରୀ ଯାଇକି।
ମୁଁ ରଥ ଯାତ୍ରା ବେଳେ ଯାଇଥିଲି ଆର ବର୍ଷ।
ସେ ତ ଆହୁରି ଭିଡ‌ ହେଁ- ହେଁ।
ହଁ- ହଁ କିନ୍ତୁ ପ୍ରସାଦ୍ ମିଳିଗଲା ଫୁଲ ମିଳିଗଲା ଭଲ ଲାଗିଲା।
ହଁ ସେଇଟା ତ ଭଲ। ଆର ବର୍ଷ ମୋର ଗୋଟେ ପିଇସି ଏବେ ତ ସିଏ ଯାଇଥିଲେ ମାନେ ରଥଯାତ୍ରା ନା ସୁନାବେଶ କଉ ଟାଇମ୍ ରେ ଗୋଟେ ଯାଇଥିଲେ। ତ ସିଏ କଣ୍ ନା ଯାଇଥିଲି ତାଙ୍କର କିଏ ଗୋଟେ ମାନେ ସୁନା ଚେନ୍ ପୁରା ଚୋରି ହେଇଗଲା ପୁରା ମାନେ ଟିକେ ମାନେ ଚୋରି ହେଇଗଲା ତ ସେ ଆଉ ମିଳିଲାନି ସିଏ ପୁରା ତାଙ୍କ ତାଙ୍କର ଏବେ ଯାଏ ମନ ଦୁଃଖ ସେଇ ତାରି ଭିତରେ ହିଁ ପିଲା ଲୋକ ଥାଆନ୍ତି। ସେ ତାଙ୍କର କେମିତି କଣ କରିକି ନେଇଗଲେ ଆଉ। ମତେ ଟିକେ ମାନେ ଏମତି ଗହଳି ଜାଗାକୁ ଯିବାକୁ ଭଲ ଲାଗେନି- ଭଲ ଲାଗେନି ମାନେ ସେଇ ମାନେ ଠିଆ ହବାକୁ ପଡେ ମତେ ଭାରି କଷ୍ଟ ସେଟା।
ଉୁଁ ଯିବାକୁ ତ ଭଲ ଲାଗେନି ବାକି ଜଗା ଦର୍ଶନ ଯିବାକୁ ପଡିବ।
ହଁ ସେଇଟା ହିଁ ମାନେ ପୁରୀ ହିଁ ଯଉଟା ମୁଁ ଯାଏ ଟିକେ ନହେଲେ -ନହେଲେ ଆଉ ମାନେ କଣ ମାନେ କଣ ପୁରୀ ଟା ହିଁ ମୁଁ ଯାଏ, ନହେଲେ ଏମ୍ତି ଥାଏ ଯୋଉ ଯାତ୍ରା ଫାତ୍ରା ଏରିକା ପଡେ କି ଯାହାବି ଗାଁରେ ବି ପଡେ ତ ସେସବୁ ମ ତେ ଏମ୍ତି ଗହଳି ଯାକ କାହାକୁ ଏତେ ଭଲ୍ ଲାଗେନି।
ଆମେ ସବୁ ବର୍ଷ ରଜରେ ଯୋଉ ଯାଉ, ଗଟେ ପୂଜା ମାନେ ଠାକୁରଙ୍କ ପାଖକୁ ଯାଉ ତା ପାଖାପାଖି ଜାଗା ବୁଲକି ଆସୁ, ରଜ ବେଳେ ଆମେ ଆ ଥରକ ଯାଇଥିଲୁ ଯୋଉ ମିନି କେଦାରନାଥ ନୁହଁ?
ହଁ-ହଁ-ହଁ-ହଁ।
ସେଇଟା ଦି କିଲୋମିଟର୍ ର ଟ୍ରାଫିକ୍ ଥିଲା ପୁରା, ଦି କିଲୋମିଟର୍ ର ଟ୍ରାଫିକ୍। ସେଇ ଟ୍ରାଫିକ୍ ରେ ହିଁ ସେ ଟ୍ରାଫିକ୍ ରେ ହିଁ ଆମେ ରଜ ମନେଇକି ଆଇଲୁ, ଠାକୁରଙ୍କ ଦର୍ଶନ ହେଇପାରିଲାନି ବହୁତ୍ ଭିଡ ଥିଲା। ସେଠି ଖାଇବାକୁ ନାହିଁ ନେଟୱାର୍କ ନାହିଁ କିଛି ନାହିଁ।
ଆରେ ଏମ୍ତି ଏଇଟା ହିଁ ଗୋଟେ ଯେ ଠାକୁର ଦର୍ଶନ ପାଇଁ ଯିବ ମାନେ ଏମ୍ତି ଏତେ ଯୁଆଡେ ଯିବ ଯୋଉ ଗହଳିଟା ମତେ ସେଇଟା ହିଁ ଟିକେ ଭାରି ଇଏ।
ହୁଁ। ଆମେ ସେଠି ଗୋଟେ ବରା ବାଲା ଥିଲା, ତାକୁ ପୁରା ମୋ ଜିଜୁ ଯାଇଁକିନା ଠିଆ ହେଲେ ବରା କରେଇକି ଆଇଁଲେ। ନ ଖାଇଥିଲେ ଆଉ ଯାଇ ହେଇନଥାନ୍ତା ଏତେ ବାଟ।
ହଁ ହ ହଉ ହଉ ମୁଁ ରଖୁଚି।